ହାଲୋ ମୁଁ କହିଲି ତମର କଣ ଏ ମାସ ସବୁ ହଁ ହାଲୋ ଶୁଭୁନି କଥା ଶୁଭୁନି
ହଁ ହଁ କଣ କହ।
ମୁଁ କହିଲି ଯୋଉ ପଇସା ଗ୍ରୁପ ପଇସା ତମର ଏ ମାସରେ ଆଦାୟ କରିନା
ନାଇଁ ବେ
କାଇଁ କଣ ହେଲା ଅସୁବିଧା ଦେଲନି ଡିଫଲ୍ଟ ରହିଲ?
ରହିଲି ଆଉ ପଇସା ନାହିଁ ବାଘରିଆ ପଡ଼ିଚି
ଏଇମି କେମିତି ହବ ଏ କଣ ହବ ତମର କିସ୍ତି କେମିତି କିସ୍ତି ଖିଲାପ କଲେ କଣ ହଇ ଜାଣିଛକଣ ହବ ତମର କିସ୍ତି କେମିତି କିସ୍ତି ଖିଲାପ କଲେ କଣ ହଇ ଜାଣିଚ ଟି ଆଉ କିସ୍ତି କେମିତି ଦେଲନି କିସ୍ତି ଟା ବାକି ରଖିଲ?
ବାକି ରଖିଲି ଆଡେ ଖର୍ଚ୍ଚ ଟିକେ ପଇଲା ଆଉ କଣ କରିବି ଆଉ?
ଖର୍ଚ୍ଚ ପଡିଲେ ତମେ ତମର ନେଇଥିଲ ଆମେ ଏଇଆ କରିବୁ ବିଜନେସ କରିବୁ ବିଜନେସ ରୁ ପଇସା ଉଁ ଇଏ କଲେ ଦେଇଥାନ୍ତ ଆଉ ବାହାରେ ବଲେ ତମିତି ଆଗ ଏସଏଜି ଖିଲାପ କଲେ ତ କିସ୍ତି ଖିଲା କଲ।
ମୁଁ।
ଟା ଅଫିସ ରେ ପାର୍ଟି କରୁଛନ୍ତି ଦିଦି ପାର୍ଟି କରୁଛନ୍ତି ସେଟୁ ଆମେ କଣ କରିବୁ ତମେ ଇଏ ପଲନୀ ଦେଲନି
ହୁଁ। ଏ ତ ପାର୍ଟି କରି ଆଉ
ତମେ ନେଇଥିଲଟି ଝିଅ ଗୋଟେ ମେସିନ୍ କରିବ ସିଲେଇ ମେସିନ୍ ଝିଅ କଣ ସିଲେଇ ମେସିନ୍ ଗଲାନି?
ସିଲେଇ ମେସିନ୍ ଟେ ଆଣିଚି ଯେ କିନ୍ତୁ ସିଲେଇ ମେସିନ୍ ଚାଲିଛି ଅଳ୍ପ କେ ଚାଲିଛି ଟିକେ
ଇଏ ହେଲେ ସେଇ ପଇସା ସୁଝିଦି।
ଆଉ ଝିଅର କେମିତି ସବୁ ସବୁ ତିଆରି ଶିକିଚି ଝିଅ?
ନାଇଁ ଖାଲି ଡବଲ ମରା ଟା ମିଶିନି ଏବେ ଶିଖିବାକୁ ଯାଉଚି ଆଉ। ହୁଁ
ଆଉ ଗୋଟେ କଣ କରୁଥିଲ ଗାଈ ରଖିଚ ଟି?
ହଁ ଗାଈ ରଖିଚି ଗାଈ ରଖିଚି ଯେ ଏ ସେ ଗାଈ କ୍ଷୀର ମୁଁ ଜମା ଦୁଇଁ ପାରୁନି ନାଁ କି ଛି କରିପାରୁନେଇ ଲୋ ଆ ଦି ଲିଟର୍ କ୍ଷୀର ଦଉଚି।
ଆଉ ତମେ ସେଇ ପଇସା ଇଏ କରିକିରି ପ ପଇସାଟା ସୁଜିଥାନ୍ତ ନଲେ ଆଉ ଗୋଟେ କଣ ଇଏ କରିଥାନ୍ତ ଛୋଟ କାଟିଆ ବିଜନେସ୍ ଦୋ କାନ କରୁନା।
କି ଦୋକାନ କରିବୁ?
ଛୋଟକାଟିଆ ଯେକୌଣସି ଟେସନାରୀ ଦୋକାନ ହଉ କି
କହୁଥିଲେ ଗ୍ୟାରେଜ କରିବି ବେଲିକରି ଦେଖେଇ ଯଦି ଗ୍ୟାରେଜ ଗଲେ ଏଇଆ।
ତମେ ସିନା ଆକୁ ସୁଝିଦେଲେ ଠିକି ଠିକି ଟାଇମ ରେ ତ ଆଉ ବ ଅଧିକା ଲୋନ ନିଅ ତ ତମର ଅ ବିଜନେସ୍ ଟା ଆଉ ଟିକେ ବଢ଼ାନ୍ତ। ଆଉ ଆକୁ ଖିଲାପ କଲେ ଆଉ ହବ କେମିତି? ଆଉ ତ ଗ୍ୟାରେଜ ଯଦି କରିବ ଗ୍ୟାରେଜ ଗଲେ ହଁ ଲୋନ ଯୋଗେଇଦଲୁ ଟାଇମ୍ ଟାଇମ୍ ରେ ସୁଝିଲ ଗୋଟେ ଦେଖେଇଲ ଉଁ କାମଟା ଠିକ୍ ଠାକ୍ ରେ ଇଏ ହୁଅନ୍ତା।
ସେ ଇଏ କହୁନ୍ତି କରିବେ ବିଲି କଣ ହଉଚି ଦେଖନ୍ତୁ। ଇଏ କରିବେ ଆଉ ସୁଇଥା ଦେଖି ପଇସା ସୁଝିଆଉ
ଗ୍ୟାରେଜ କଣ ମିନେ ନେ ଗାଡ଼ି ସଜଡ଼ା ନା ଆଉ କଣ?
ଗାଡ଼ି କଲର।
ଓହୋ କଲର ମିସ୍ତ୍ରୀ ନା ଆ କଲର ମିସ୍ ସେଥିରେ ତ ଘର କ ସବୁ ଯେକୌଣସି ଘର ତ କଲର କଲେ ବହୁତ ପଇସା, ଆଉ ପଇସା କଣ ତମର ହଉନି କିସ୍ତି ଦବା ପାଇଁ?
ଘର କଲର କରିବା ସବୁଦିନେ କଣ ଝୁଟୁଛି ଆ ଏବେ ଖରା ଯୋଉ ହଉଥିଲା ଖରାରେ ବି କାମ କରି ହୋଉନଥିଲା ନା।
ଆଉ ଯୋଉଠି ତ କାମ କରିବେ କଲର ମିସ୍ତ୍ରୀ ବୋହୁତ ପଇସା ବୋହୁତ ପଇସା ତ ତାଙ୍କର।
ହୁଁ ସେଇ ଯାହା ହଉଛି ଘର ଖର୍ଚ୍ଚ। ଆଉ ସବୁ
ଆଉ ଝିଅ କଣ ପାଠ ପଢୁଚି?
ହଁ ହଁ ପ୍ଲସ୍ ଟୁ ବା।
ଓହୋ।
ହଁ ପୁଛି ସେଇଥିରେ ମେସିନ ପକେଇଚି, ମେସିନ ରେ କାମ ଚଲେଇଛି ଆଉ ଡବଲ ଫବଲ ହେଇ ମରାମରି।
ଆଉ ପ୍ଲସ ଟୁ ପରେ କଣ କରିବ ଝିଅ ମୁଁ କହିଲି ପ୍ଲସ ଟୁ ପରେ କଣ କରିବ?
କଣ କରିବ ସିଏ ତାକୁ ପଚାରିଲେ ସିଏ ତାର ଯାହା କହିବ ଆଉ।
ହ
ସେ ପ୍ଲସ୍ ଟୁ। ଏହା କରିବ ଆଉ ସେଇ ମସିିନ୍ତା
କ୍ୟାରେଜ ପାଇଁ କେତେ ଖଣ୍ଡେ ଲୋନ ଆଣିବ ବୋଲି କହୁଛ?
କେତେ ଲୋନ ପଚାଶ ହଜାର ଖଣ୍ଡେ ଯଦ ଦିଅନ୍ତେ ଭଲ ହୁଅନ୍ତା। ଏ ଆକୁ ତ ସୁଝି ସାରିନି ଆଉ।
ନାଇଁ ସୁଜେ ନା ଇଏ ଦିଆହଉଛି ପିରି ଲୋନ ଯେ ଆଉ ଲକ୍ଷପତି ଦିଦି ଇରୁ ଲୋନ ନେଇ ଆସି। ସୁମ ମେସିନ୍ ଅଛି ଆଉ ଅଲଗା ମେସିନ ବଆ ଇରେ ଦେଖେଇକ କର ଗୋଟେ ଗାରେଜ କରିକରି ଆଗ ବସ। ଆଉ ଝିଅ ଟା ହେଲେ ଏ ପାଠ ପଢିବ ଆଡେ ଅଲଗା ବିଜନେସ ଟିକେ ବଢେଇଲେ ତମକୁ ଲାଭ ଗ୍ରୁପ୍ ପଇସା କୁ ପଇସା ସୁଝିବାର ହବ ତମର ବି କିଛି ଜାଣିବା ଆଉ କିଛି ନ କରିକିରି ପଇସା ଆଣିଲେ ତମକୁ ସୁବିଧା କିଛି ଦବା।
ହଁ ସେଇଠାକ ଦେଖୁଛି କଣ ହଉଛି କରିବି
ହଁ।
ହୁଁ ଦେଖ ଦେଖା କରୁଛୁ କରିବେ ତ ନାଇବେ ଆମର ତଳି ପଡିନି ବା ତ
ନା ଆମର ତବ ଖରା ହଉଥିଲା ଆଉ ବର୍ଷା ହେଇନି ଆଜି ଟିକେ କଣ ବର୍ଷା ହଉଛି ଆପରେ ପଡିବ ଆଉ।
ହଁ।
ଏ ରୋଡ ସାଇଡ ଦେଖିକିରି କରିବେ ଗ୍ୟାରେଜ। ଜଗା ମାନେ ଘର ଭଡ଼ା ନେଇକରି କରିବେ ନା ଆଉ କୋଉଠି ତମ ନିଜର ଘର ଅଛି କରିବେ ଘରେ।
ନା ନା ଘର ଭଡା ନେଇକିରି କରିବେ ନା ଆ ନିଜର କୋଉ
ହଁ ସେମିତି ବି ଗୋଟେ ଢାରେ ବସିକରି କଲେ ଯୋଉ କଲର ଭଲର କରିବା ପାଇଁ ଗାଡି ଫାଡି ଆସିବ ରୋଡ ସାଇଡ ରେ ଦେଖି କଲେ ଭଲ ଭଲ ଚାଲିବ ଆଉ ଗାଁ ଭିତରେ କଲେ କିଛି ଜାଣିବେନି କିଏ ଜାଣିବ ଯେ ଏଇଠି ଅଛି କଲର ମିସି
ହଁ କରିବେ କଣ ଚାଛନ୍ତି ଆଉ।
ଓ ଇଡିପ ସଂହ ଯୋଉ ଉତ୍ତରସରୀ ଯୋଉ କହନ୍ତି ତୋର ସେଇ ଛକ ଛକଟା?
ହଁ ହଁ।
ଛୁଆ ମାନେ ପିଲା ଛୁଆଙ୍କ ଜର ହବା ପାଇଁ ଯେଉଁ ମାଆଙ୍କ କରିକି ଯାଆନ୍ତି ସେଇ ଉତ୍ତର ଠାକୁରଙ୍କ ମନ୍ଦିର ଯୋଉ ପାଖ ଛକ ଯୋଉ।
ହଁ ସେଇ ଛକ।
ଆମେ ଯାଇଛୁ ଆମେ ବି ଝିଅ ଯାଇଥିଲୁ ଛୁଆଙ୍କ ଦେହ ଖରାପ ବେଳେ ଯାଉ ସେଠି ଜର ହେଲେ ଝାଡି ବବା ପାଇଁ। ଆଉ ସେ ମନ୍ଦିର ଭଲ ଚାଲିଛି।
ହଁ ହଁ ସେ ମନ୍ଦିର ପୁରା ଆ ଡାକେ ଆଉ।
ହଁ ସେ ଛୁଆଙ୍କର ଜର ପାଇଁ ତ ବଢିଆ ଆଉ। ମା ତ ପୁରା ଡାକିଲେ ଓ କରିବେ ଛୁଆଙ୍କ ପାଇଁ ଆଉ ଆମେ କେତେ ଥର ଆମେ ସବୁ ଯାଇଛୁ ନିଜେ ଛୁଆଙ୍କୁ ନେଇକିରି ବି ଝାଡିବା ପାଇଁ ଯାଇଛୁ ଜର ହେଲେ ଆଉ।
ହୁଁ।
ହଁ ସେଠି କଲେ ବି ଭଲ ଚାଲିବ ଭଲ ରୋଡ ସାଇଟି ଭଲ ସବୁ ମାନେ ସେଠି ତ ବେଶୀ ଆଉ ଗାଡି ଘୋଡା ମାନେ ଯାଉଛି ନା ମାଆଙ୍କ କତିିକି ସବୁବେଳେ ତ ସେଠି ଭିଡ।
ଭିଡ ସବୁବେଳେ ହଁ ସେଟା ଏ ବି ମାଆଙ୍କ କତିରେ ବି ଯାହା ଡିଆ ମୁଣ୍ଡ ଆନିଷଧ କରନ୍ତି ପୁୁରଣ ହଏ।
ରୋଷେଇ କରନ୍ତି ରୋଷେଇ ଆମେ କରିଥିଲୁ ଖିଆ ପିଆ ମା ମାଛ ବି ଖେଳେଇଥିଲୁ ନେଇକିରି କହିଥିଲେ ନନା ମାଛ ଖେଳେଇଥିଲୁ।
ଦ ବି ସେଠାଇଁ ଭୋଗ ହଏ ଠାକୁରଙ୍କତିରେ।
ହଁ ମାଙ୍କ କତିରେ ହ ବଡ ଭୋଗ ତାକୁ
ହଁ ହଁ ତାଉ ବଡ ଭୋଗ କହନ୍ତି।
ହୁଁ। ହୁଁ କୁଆଡୁ କୁଆଡୁ ବହୁତ ଆଡୁ ଲୋକ ତ ବହୁତ ଦୂରରୁ ଦୂରରୁ ଲୋକ ଆସନ୍ତି ଆଉ।
ହଁ କଟକ ଭୁବନେଶ୍ୱର ଲୋକ ସହ ଆଉଛନ୍ତି ଆଉ।
ହଁ ନାଇଁ ମାଆଙ୍କର ପୁରା ନାଁ ଅଛି ଆଉ ଛୁଆଙ୍କ ପାଇଁ ଆଉ।
କାଲି ଜଗନ୍ନାଥଙ୍କ କତିରେ କାଲି ଇଏ ହେଲା।
କଣ ହେଇଛି?
ଏଇ ବା ଠାକୁର ବା ଦେବସ୍ନାନ ଗାଧେଇଲେ ହେରିକା। ପୁରୀ ରେ କୁହନ୍ତି ଭଲ ହୁଏ।
ପୁରୀ ତ ଡାକ ଆଉ, ଦେବସ୍ନାନ ପୂର୍ଣ୍ଣିମା ପୁରୀ ତ ଡାକ। ଆଉ ଆଉ ପୁରୀ ଯାଇନା କେବେ ଯାଇନା ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ? ଆଉ ଗଲନି ବୁଲି ଆସିଥାନ୍ତ।
ଗଲିନି ଆ
ପୁରୀ ଯାଇ ଦେବ ବୁଲି ଯାଇଥାନ୍ତ ଆଉ ଆଉ ଏବେ ତ ସବୁ କରିଦେଇଛନ୍ତି ଗଣ କୀର୍ତ୍ତି କୀର୍ତ୍ତନ ମଣ୍ଡଳୀ ହେଇଯାଇଛନ୍ତି ମାଗେଣା ପୁରୀ ଯିବ ଆସିବ ତମେ ରହିନା କି?
ମୁଁ ସେଇ କୀର୍ତ୍ତନ ମଣ୍ଡଳୀରେ ଅଛି ବା। ଯାଇଥିଲି ଯାଇଥିଲି ଯେ ପୁରୀରେ ପୁରୀ ରେ ଯାଇଥିଲି ଇଏ
ମୁଁ କହିଲି ସାର୍ଟିଫିକେଟ ପାଇଲ ଇ।
ଆଁ।
ମୁଁ କହିଲି ତମକୁ ସାର୍ଟିଫିକେଟ ମିଳିଲା ଇ।
ହଁ ସାର୍ଟିଫିକେଟ ମିଳିଯାଇଛି।
ଆଉ ତମେ ତ ଏବେ ମାଗେଣା ଯିବ ଆ ହେଠୁ ଆଇ କାର୍ଡ ପାଇଚ?
ଆଇ କାର୍ଡଟା ପା ସାଠୀଫିକେଟ ଦେଇଛନ୍ତି ଆଇ କାର୍ଡଟା ଦେଇନାହାନ୍ତି।
ଓହୋ ଆଇ କାର୍ଡ ହେଇଗଲେ ତ ତମେ ତମର ଆଇ କାର୍ଡ ଦେଖେଇଦବ ମାଗଣା ପୁରୀ ଯିବ ମାଗଣା ଆସିବ ଖାଇବା ମାଗଣା ତମେ ତ ଭଲ ଫ୍ରିରେ ଆଉ।
ହଁ ସେଇ ଯା ଥରେ ଯାଇଥିଲୁ ଆମେ ଯା ଥରେ ଯାଇଥିଲୁ ସେଠି ପୁରୀରେ ସେଠି ରହିଲୁ ତିନି ଦିନି ଖାଇବା ପିଇବା ମାଗେନା ଘର ବି ମାଗେନା ରହିକିରି ସେଇଠୁ ଆସିଥିଲୁ।
ତମର କଣ କୀର୍ତ୍ତନ ଶିଖିଚ ନା ତମେ ସେମିତି ଇଏ କରୁଚ?
ହଁ ବା କୀର୍ତ୍ତନା ଶିଖିନାଇଁ ଶିଖିଚି ନା।
ସବୁଆଡେ ସବୁଆଡେ ସବୁ ସ୍ତ୍ରୀ ଲୋକମାନେ ତ କୀର୍ତ୍ତନ କଲେଇ ଆଉ। ଆଉ ତ ପୁରୁଷମାନଙ୍କ ପାଇଁ ଡିମାଣ୍ଡ ନାହିଁ ଏବେ ସ୍ତ୍ରୀ ଲୋକଙ୍କର ଜବର ଡିମାଣ୍ଡ କୀର୍ତ୍ତନ ଆଉ।
ହଁ।
ଆଉ ସୋଉଠୁ ଏମତିଆ କଥା ତମେ ତ ଭଲ ତମର ପୁରୀ କାଲି ଥିଲା ତ ତମେ ଗଲନି ଚାଲି ବୁଲି ଆସିଥାନ୍ତ ତମର ତ ସବୁ ଚିହ୍ନା ହେଇଯିବେଣି ସେଠି।
ନା ଚିହ୍ନା ହେଇନାହାନ୍ତି ଥରେ ତ ଯାଇଥିଲୁ ଆଉ।
ଆଉ ରଥଯାତ୍ରାକୁ ଯାଅ ଆଇ କାର୍ଡ କୁହ ତମ ଯିଏ ବୁଝାବୁଝି କରୁଚନ୍ତି ଆଇ କାର୍ଡ ଦେଇଦେବେ ରଥଯାତ୍ରା ଯାଇ ବୁଲି ଆସ।
ଦେଖିଆ କହିଲେ ହବ ରଥକା ଘୋଷରା ବେଳକୁ ନିଅନ୍ତା ହେଲେ। ବୁଲେଇ କିିରି ଆଣ କି ବୁଲେଇ କ ସେ କୀର୍ତ୍ତନ ହେରିକା ତ କରିବାକୁ ପଡିବ ଆଉ। କୀର୍ତ୍ତନ କଲେ ଯାଇ ହଁ।
ସବୁ ଇଏ ଆଉ। ଇ ସବୁଆଡେ ହେଇଯାଇଚି ସବୁ ସ୍ତ୍ରୀ ଲୋକମାନେ ରହିକିରି ସାର୍ଟିଫିକେଟ ଆଣୁ
ହଁ ବା କେତେ ପଞ୍ଝା ଗଲେଣି ପୁଣି ବିରସିଂରୁ ଯାଇଥାନ୍ତେ ଲୋକ ଏଇ ରବିବାରେ କାହିଁକି ଗଲେନି।
ତାଙ୍କର ସେ ଏଇ ପୂର୍ଣ୍ଣମୀ ଦେବସ୍ନାନ ପୂର୍ଣ୍ଣମା ସକାଶେ ହିଁ ଗଲେନି। କହିଲେ ନାଇଁ ସେ ଯୋ ଭିଡ ଥବ ଆଉ ସେଇଥିନାଗି କିଛି ସେ ଗଲେନି।
ଭିଡ ବା ମା ନେ ଏଇ ବା ତାଙ୍କର ଯେକୌଣସି ଫଙ୍କସନରେ କୀର୍ତ୍ତନ କରିବା ପାଇଁ ଡାକୁଥିବ ତାଙ୍କ ଅନୁଷ୍ଠାନ।
ହଁ।
ଆଉ ଯେକୌଣସି ଫଙ୍କସନ ଗୋଟେ ହେଲେ ତାଙ୍କ ଅନୁଷ୍ଠାନ ଖୋଜୁଥିବ କୀର୍ତ୍ତନ କରିବା ପାଇଁ ଆଉ। ଯିବା କଥା ନା ଆଉ।
ସେଇଆ ଯେ। କଣ ହଉଚି କେଜାଣି ସେ କହୁ ଏଇ ବାହୁଡା ବେଳକୁ ଯଦି ଯିବା ପାଇଁ କହିବ। ଯିବୁ ଆଉ ଦେଖିବା କୀର୍ତ୍ତନ
ହଁ ମ ମାଗଣା ରହିବା ମାଗଣା ଖାଇବା ଯାଇ ବୁଲିବାସିବା କଥା ଆଉ।
ହଁ ସେଇ ଦେ ଇଏ କ ଯାହା ହଉ ଠାକୁରଙ୍କୁ ଦର୍ଶନ ତ ଟିକେ ପାଉଚୁ ଆଉ।
ହଁ ହଁ ହଁ ହଁ ଇଏ ତ ଭାଗ୍ୟର କଥା ଭାଗ୍ୟରେ ଥିଲେ ଆଉ।
ହଁ। କଥାରେ କଇଚି ବଡ ଦାଣ୍ଡରେ ଯାଇ ପହଞ୍ଚିଗଲୁ ତ ଗଲା ସବୁ ଆଉ।
ହଁ।
ଆଉ।
ଏ ସେଇ ପୁରୀରୁ ଯିବ ପୁରୀରୁ ଆସିବ ଆଉ ତ କୋଉଠିକି ଯାଇ ହବନି ଆଉ।
ନା ଟ୍ରେନରେ ଗଲେ ଇଏ ଗାଁ ଯିବେ ରହିବେ ଯଦି ଏକ୍ସଟ୍ରା ହାତରୁ ଖର୍ଚ୍ଚ କରି ସବୁ ଠାକୁରଙ୍କୁ ଟିକେ ଦର୍ଶ ନ କରିପାରିବେ। ଆଉ ଆମେ ଆରଥର ବି ଯାଇଥିଲୁ ସେଇ ଠାକୁରଙ୍କ ସବୁ ଦର୍ଶ ନ କରିକରି ଆସିଲୁ ବା ଆଉ ସମୁଦ୍ରକୁ ଗଲୁ ସେଠି ସମୁଦ୍ରରେ ସେଠି ନହଡା ଭାଙ୍ଗିକିରି ସେଇଠୁ ଆଇଲୁ। ଆଉ କୋଉଠୁ ରେ ସେ କୋଉ ଠାକୁର ତ ଶିବ ଖାଲି କେତେ ଅନେଶୋତ ନା ଶହେ ଆଠ ଶିବ। ଖାଲି ଶିବ ଠାକୁର ଆଉ ଘର ଭିତ ତରେ ପୁରା ସେଠି ତାକୁ ଦେଖିଲୁ।
ହଁ
ଉ ଆ ଶନି ମନ୍ଦିର ସେଠି ଅଛି ଶନି ମନ୍ଦିର ଦେଖିଲୁ
ଓହୋ
ହ ଇଏ କଲୁ
ରହିଥିଲ କୋଉଠି ମଠ ନା ହୋଟେଲ ବୁକିଂ କରିଥିଲ
ନାଇଁ ଯ ହୋଟେଲ ବିକିଙ୍ଗୁ କରିଥିଲେ
ଓହୋ
ସେଇଠି ଜାଇଁଥିଲୁ ସେଇଠୁ
ଖାଇବା ପାଇଁ ମଠାରେ ମଠାରେ ଖାଇବା ବ୍ୟବସ୍ଥା
ହଁ ହଁ ଖାଇବା ବ୍ୟବସ୍ଥା ଖାଲି ଗୋଟିଏ ମିଲ୍ ତମେ ହାତରେ ଖାଲି କିଣିକିରି ଖାଇବ ପୁରୀ ମନ୍ଦିର ଯେତେବେଳେ ଯିବ ଦେଖିବାକୁ ସେଇଠି ଅଭଡା ତ ପାଇବେ ଆଉ ରେ କିଣିକିରି ଖାଇବା ଆଉ